ହ୍ୟାଲୋ।
ହ୍ୟାଲୋ।
ହଁ ହଁ ସୁବିଲା ଏଥର। ନେଟୱାର୍କ ପ୍ରୋବଲେମ୍ ରହୁଛି ଆପଣ ଙ୍କ ସେପଟେ ଟିକେ।
ନାଇଁ ଆମ ଏପଟ ସାଇଡରେ ଫାଇଭ୍ ଜି ଚାଲଛି ତ ଏପଟେ ନେଟୱାର୍କ ପ୍ରୋବ୍ଲେମ୍ କିଛି ପ୍ରାୟ ରହୁନି।
ଓ ହୋ ଫାଇବ ଜି କନକ୍ଟେ ହେଇଯାଉଥିବ।
ହଁ।
ହୁଁ ହୁଁ।
ଆପଣ ସେପଟେ ସେମିତି ନେଟୱାର୍କ ପ୍ରୋବ୍ଲେମ୍ ରହୁଚି ବୋଧେ।
ହଁ ଏପଟେ ନେଟ ୱାର୍କ ପ୍ରୋବ୍ଲେମ୍ ରହୁଚି ତାପରେ ଏୟାରଟେଲ ସିମ୍ ରେ ଟୋଟାଲ
ଆମ ଏପଟେ ଏୟାରଟେଲ ଏୟାରଟେଲ ଟା ଭଲ ଆସୁଛି କିନ୍ତୁ ଜିଓ ଆସୁନି ପ୍ରାୟ ସବୁ ଜାଗାରେ। ବାହାର ଜାଗାରେ ଆସୁଛି କିନ୍ତୁ ଏଇ ଘର ମାନିକିଆ ଆସୁନି ଜିଓ ମୁଲୁଠୁ କାଲି ଆସୁନି।
ଓହୋ ମୋର ଟିକେ ରୁମ୍ ବାହାରକୁ ଆସିଲେ ଟିକେ ନେଟୱାର୍କ ରହିବ ଘର ଭିତରକୁ ପଳାଇଲା ବେଳକୁ ଆଉ ନାହିଁ।
ଓହୋ। ନାଇଁମ ଏଠି ଏୟାରଟେଲ ଭଲ ନେଟୱାର୍କ ଅଛି ଫାଇଭ ଜି ଚାଲୁଛି ଏୟାରଟେଲ ପ୍ରାୟ ଜାଗାରେ। ଆମ ଗାଁ ରେ ଅଛି ଟାୱାର ଟା ତ ସେଥିପାଇଁ ଏୟାରଟେଲ ଟାୱାର ଟା।
ଓହୋ।
ଜିଓରେ ବହୁତ କମ୍ପ୍ଲେନ ଦୋଉଛୁ ଆସିକିନା ଟାୱାର ଟା ଇଏ କରିବା ପାଇଁ ସବୁ କମ୍ପ୍ଲିଟ ରେଜିଷ୍ଟର୍ କରୁଛନ୍ତି ଏମିତି କିଛି ଆଉ କମ୍ପ୍ଲେନ ପରେ ଆଉ କିଛି କରୁନାହାନ୍ତି ଆସିକି ତାପରେ ବାରମ୍ବାର ରିଚାର୍ଜ ନକରିଆ ତାଠୁ ବାରମ୍ବାର କଲ୍ କରୁଛନ୍ତି ଆପଣ କାହିଁକି ରିଚାର୍ଜ କରୁନାହାନ୍ତି କରୁନାହାନ୍ତି କରୁନାହାନ୍ତି ଆଉ। ଏମିତି ବହୁତ ଈଶୁ ରହୁଛି ଆମ ଏପଟେ ଜିଓଟା।
ଓ
ତ ଆପଣ ସେପଟେ କିଛି ପାର୍କ ଫାର୍କ ଅଛନ୍ତି ନାଇଁ ବୁଲାବୁଲି ପାଇଁ?
ହଁ ପାର୍କ
ଅଛି ବୁଲାବୁଲି ପାଇଁ ପାର୍କ?
ପାର୍କ ନାହିଁ ଏପଟେ ସେମିତି କିଛି ପାର୍କ ବଡ ବଡ ପାର୍କ ସେମତି କିଛି ନାହିଁ। ଏମିତି ଛୋଟ ଛୋଟ ପାର୍କ ଅଛି ପାଖରେ।
ଓହୋ କୁଆଡେ ବୁଲାବୁଲି କରିବାକୁ ଯାଇଥିଲା ନା ନାଇଁ ଆଜି?
ଆଜି ନା ନାଇଁ ଘର କାମରେ ତ ବ୍ୟସ୍ତ ରହିଯାଉଛି ବୁଲିବାକୁ କୋଉଠି ହବ।
ଓହୋ।
ହ
ମାନେ ଘରେ ମାନେ କଣ କେହି ମାନେ ନାହାନ୍ତି ମାନେ ଆପଣଙ୍କ ସ୍ଵାମୀଙ୍କର କେହି ଭଉଣୀ ଫୋଉଣୀ କେହି ନାହାନ୍ତି କି?
ନାହିଁ ନାହିଁ।
ଏକୁଟିଆ?
ଏକୁଟିଆ ମାନେ ଭୋଉଣ ଅଛନ୍ତି ଯେ ମ୍ୟାରେଜ କରି ଯାଇ।
ହୁଁ।
ହୁଁ।
ତ କୁଆଡେ ବୁଲାବୁଲି କରିବା ପାଇଁ ତାହେଲେ ଯାଇନାହାନ୍ତି ଆଜି?
ନା ଆଜି କୋଉଠି ବୁଲାବୁଲି କରିବାକୁ ଯାଇନି। ଏଇ ଟିକେ କଲରେ ବେସ୍ତ ରହିଯାଇଛି ଆଜି ଗୋଟେ ଦିନ ଭଲା ହେବନି। କଲ କଲରେ ପୁରା ମାଇଣ୍ଡ ଚାଟ୍ ହେଇଗଲାଣି କଲ୍ କ
କେତେଟା କେତେଟା କଲ୍ କମ୍ପ୍ଲିଟ୍ ହେଇ ସାରିଲାଣି?
ଆରେ ସକାଳୁ ଟୋ ଟୋଟାଲ ମୋର ଷ୍ଟାର୍ଟିଂରୁୁ ମୋର ମାନେ ଦଶଟା ହେଇଥିଲା ସକାଳୁ ଉଁ ଲାଗି ଲାଗି ଆଜି ହେଇଗଲାଣି ଛବିଶ ସ ଏଇଟା ଲଗେଇକି ତମର ସତେଇଶ ଟା ହେଲା।
ହଁ ମାନେ ଆଉ ତିନିଟା ରହିଲା ଆଉ ଟାସ୍କ କଂପ୍ଲିଟ୍ ହେବ୍
ହଁ ହଁ ଆଉ ତିନିଟା କାହା ସହିତ ପୁଣି ଆହୁରି କାଚୁର କାଚୁର ହବାକୁ ପଡିବ।
ଗ୍ରୁପ ରେ ଦେଖନ୍ତୂ କିଏ ଆକ୍ଟିଭ ଥିବେ ଯଦି ମେସେଜ କରିଦେବେ ସେ ଦେଖିବେ ଯଦି କିଏ ଗ୍ରୁପରେ ଆକ କ୍ଟିଭ ଥିବେ ସେ ମେସେଜ୍ କରିଦେବେ ଆପଣଙ୍କ କତିକି।
ହୁଁ କେତେ କେତେ କଥା ହୋବୁ କାହା ସହିତ।
ଟିଭ୍ ରହୁଛନ୍ତି ତ।
ହଁ। ଟା ଖୋଲିଲିଣି ମୁଁ ଏମିତି କରୁନଥିଲି ଆଉ।
ମୁଁ ଏମିତି ରାତି ହେଲାଠୁ ଏଇ ଠିକ ଏତି ଏଇ ଟାଇମ ରେ ଦେଖୁଛି ଦଶ ପାଞ୍ଚଟା କି ଛଅଟା ଏମିତି କଲ୍ କରୁଛି। ତାପରେ ବନ୍ଦ କରିଦେଇକି ଆପ୍ ବନ୍ଦ କରିକିନା ଯାହା ଆଉ ଯାହା ଦେଖୁଛି। ଏତେ କଥା ହବ ଫୋନ୍ ରେ ଆଉ।
ହଁ।
କାଲି କିଛି କଥା ହବା ପାଇଁ ଟପିକ୍ ମିଳିଲାନି ଯେ ଚାରଜିପିଟି ମାରିକିନା ଚାରଜିପିଟି ରୁ ସର୍ଚ୍ଚ କରିକିନା ଯାହା ପାରିଲି ଗପ କହିଲାନି ସେ ଗାଉଥିଲି ଗପ।
ରଥଯାତ୍ରା ବିଷୟରେ ରଥ ରଥଯାତ୍ରା କେମିତି ହୁଏ କଅଁ ପାଇଁ ହୁଏ ରଥର ନାଁ କଣ? କୋଣାର୍କ ମନ୍ଦିର କୋଣାର୍କ ମନ୍ଦିର କଣ ସବୁ ଭୁବନେଶ୍ୱରରେ କଣ କଣ ସବୁ ମନ୍ଦିର ଅଛି ଏମିତି ସବୁ ବାହାର କରିକିନା ସବୁ ଦେଖୁଥାଏ ଆଉ।
ହୁଁ ହୁଁ।
ରୋଷେଇ ସରିଲାଣି
ପୁରୀ ଯାଇଛ ନା ଏବେ କେବେ?
ପୁରୀ ଯାଇଥିଲି ନଭେମ୍ବର ଡିସେମ୍ବର ରେ ଯାଇଥିଲି। ଡିସେମ୍ବର ଷୋହଳରେ ତାପରେ ଆଉ ଯାଇନି ପୁରୀ। ଏଠୁ ଘର ପାଖରୁ ସବୁ ସାଙ୍ଗସାଥି ମାନେ ସବୁ ଯାଇଥିଲୁ ଦାଦା ଜଣେ ଆଉ ସାଙ୍ଗସାଥି। ଯାଇଥିଲୁ ଏ ବର୍ଷକ ପୁରୀ ଯିବାର ଟିକେ ପ୍ଲାନିଂ କରିବାକୁ ପଡିବ ଆଉ। ଆର ବର୍ଷ ତିନି ଥର ଯାଇଥିଲି ହଁ। ଆର ବର୍ଷ ରଥଯାତ୍ରା ଦିନ ଯାଇଥିଲି ବୁଲାବୁଲି ପାଇଁ ଟିକେ ପ୍ଲାନିଂ ନକଲେ ହବ କି ସବୁବେଳେ ଘରକୁ ବସିଲେ ହଉଛି।
ନାଇଁ ମଝିରେ ମଝିରେ
କଥା ସୁୁ କଟୁଛି ଟିକେ ନାକୁ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ କଣ ଏମିତି ପ୍ରୋବ୍ଲେମ ହଉଛି କଣ? ହ୍ୟାଲୋ ବୁଲାବୁଲି କରିବା ଟା ଭଲ ଟିକେ ନାକୁ ଆଉ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ